ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ନମସ୍କାର। ଆଉ ଖାଇସାରିଲାଣି ସବୁ।
ହଁ ହଁ ଖାଇବା ପିଇବା ସରିଲାଣି ବସିଥିଲି ମୁଁ କାିଲଲି ଦେଖିବା ଦହଙ୍କ ସହିତ ଟିକେ କଥା ହେଇଛିି।
ହଁ ଆମର ବା ଆସିକି ଦାସ ଭେଳିଆକୁ। ତୁ ଦୁଇଜଣ ପହଞ୍ଚି ଯାଉଛନ୍ତି ଆଉ ବାଧ୍ୟ କରୁଛନ୍ତି ଖେଳୁଛୁ ନହେଲେ ମୁଁ ସେତେବେଳେ ଫୋନ୍ କରିଦେବି। ଦେଇଥାନ୍ତି କଲ ଆଉ ଛୁଆ ଶୋଇ ପଡିଛନ୍ତି।
ହଁ ପୁଅ ଟା ଶୋଇଛି ସିଏ ତ ସ୍କୁଲରେ ଆଉ। ଘରେ ସମସ୍ତେ ଏବେ ବର୍ଷା ଉଠେଇଥିଲା ବି ଜୋରେ। ଆଉ ବର୍ଷା ଉଠେଇଥିଲା ପଦାରେ ବୁଲୁଥିଲୁ। ଅଳ୍ପ ଅଳ୍ପ ହେଇ ପଳେଇଲା ତଥାପି ଗରମ ହଉଛି।
ତମର ବର୍ଷା ହେଲା ଆମ ତ ଏଠି କିଛି ନାହିଁ।
ନା ଦେଇ ଜୋର ନାହିଁ ମ ବର୍ଷା ଜିପି ଜିପି ବର୍ଷା।
ଟିକେ ଟିକେ ହଁ ଟିକେ ଟିକେ ଯିପି ଯିପି ଟିକେ ଟିକେ ଯିପି ହେଲା ଆଉ ହଁ ତମର ବା ବଳ ଦେବଜୀବ ମନ୍ଦିର ତମ ଅଁ
ହଁ ହଁ ହଁ ଆମର ସେପଟରେ ଗୋରଖନାଥ ଶାରଳା ବଳ
ହଁ ହଁ ଗୋରଖନାଥ ସାରଳା ହଁ ଝିଅ ଯାଇଥିଲା ଗୋରଖନାଥ ସା
ମୋ ସହିତ କୋଉଦିନ ଟିକେ ବୁଲି ଆସିବା।
ଆମେ ସେପଟକୁ ଜମା ଯାଇନି ମୁଁ ଝିଅର ଗୋଟେ ସାଙ୍ଗ ଘର ପାରା ଦୀପି ଲାଇନ।
ହଁ ପାରାଦୀପ ଲାଇନ ଦେଇ ଆମ ଘର ବି ଦେଇ ପାରାଦୀପ ଲାଗନି ଆମ ଘର କଣ ପ୍ରପର କେନ୍ଦ୍ରାପଡା କି ପାରାଦୀପ ଆମ ଘରଠୁ ପାଖ।
ଆସିଏ ବି ଯାଇଥିଲା ତା ସାଙ୍ଗ ଘର ସେଇଠୁ ଗୋରଖନାଥ ଆଉ ସାରଳା। ସାରଳା ଯାଇଥିଲୁ। ଗୋରଖନାଥ ଯାଇଥିଲା ତାଙ୍କରି ଘରୁ ବୁଲିକି ଆଠ ଦିନ ରହିକି ଆଇିଲା। ଆମେ ସେପଟକୁ ଏରଆକୁ ଜମା ଯାଇନୁ ଆମେ ସେ ଚଣ୍ଡ ଖୋଲୁ ସଡ଼କୁ ଜମା ଯାଇନି।
ମୁଁ କହୁ ଏତେ ଦୂର ବାଟ ଆମ ଘରକୁ ଏଇ ଖା ଦେଇ। ବିଶ୍ଵାସ କରବନି ଘରୁକୁ ଗଲାବେଳୁ ପୁରା ଗାଡିରେ ବସି ପୁରା ଅନ୍ଧାର ହେଇଯାଉଛି। କୁ ଶହେ ଦଶ କିଲୋମିଟର। ଏଉଠୁ ମୁଁ ଦେଇ ମୁଁ କୋଉ ମୁଁ କୋଉ ଗଡରେ ବସିଯ ଯାଇପାରିବିନି ଦେଇ ମୋର ବାନ୍ତି ସବୁଥିରେ ମୁଁ କେବଳ ବାଇକ ରେ ହିଁ ଯାଉଛି ଆଉ।
ବାଟକୁ ବାଇକ ରେ ଗଲା ବେଳକୁ ଆହୁରି ଅଣ୍ଟା କଣ ହେଇଯାଉଥିବ।
ନା ମେ ମତେ ବାଇକ ରେ ହିଁ ଗଲେ ମୋ ଦେହଟା ଯେତେ ତିକେ ଭଲ ଲାଗେ ମୁଁ ଅଲଗା ଗାଡିରେ ଯିବି ବାନ୍ତି କରିକି। ଉଠି ହିଁ ପାରିବିନି ଆଉ ଉଠି ତ ପାରିବିନି ଆଉ ଯିବି ଲାଭଟା କଣ।
ତ କେତେ ସମୟ ଲାଗୁଛି ତମ ଘରେ ପହଞ୍ଚିଲା ବେଳକୁ।
ଉୁଁ ଘଣ୍ଟେ ଦେଢ ଘଣ୍ଟେ ଏମିତି ଲାଗିଯାଉଛି କେତେବେଳେ। ଦି ଘଣ୍ଟା ଏମିତି ହେଇଯାଉଛି ତୁ ରହି ରହିକି ଯାଉ ଏକାଥର କେ କଣ ଯାଇହବକି।
ହଁ। ଆସିଲା ବେଳକୁ ବି ସେଇ ବାଇକ ରେ ଆସୁଥିବ।
ହଁ ମୁଁ ବାଇକ ରେ ଆସେ।
ଆଉ ବାନ୍ତି ହେଲେ ତ ସେଇଆ ଆଉ।
ବା ବାପା ବି ବାହାରେ ରୁହନ୍ତି ଇଏ ନେଇଯାଆନ୍ତି ଛା ଦିଅନି ଦାଦା ଫାଦା ନେଇ ଆସନ୍ତି ବାପା ଥିଲେ ପ୍ରାୟ ଗାଡି କରି ନେଇ ଆସନ୍ତି ଯେ। କିନ୍ତୁ ବାନ୍ତି କରିବି ସେଟ ଦି ଦିନ ମୁଁ ଉଠି ପାରିବିନି ମୋ ମୁଣ୍ଡ ତ ଖାଲି ସେଇ ଇଏରେ
ଆରେ ବାନ୍ତି ବାନ୍ତି ମେଡିସିନ ମିଳୁଛି। ସିଏ ଏବେ ତ ବାନ୍ତି ଖା ହଉନି ଖାଇ ଦେଲେ।
ନା ବାନ୍ତି ମେଡିସିନ ଖାଇକି ଗଲେ ବି ଦେଇ ମୁଁ ବାନ୍ତି କରିବି ମୁଁ ଏଇଠୁ ବଜାର ଯାଇକି ଯିବି ମାନେ। ବାନ୍ନ୍ତି କରି ଦେବି।
ଆଉ ତାହଲେ ଏମିତିଆ ବାନ୍ତି ଏମିତିଆ ବାନ୍ତି ଏଲେ କୁଆଡେ ଯିବ ଆଉ ଆଉ ଯୁଆଡେ ଗଲେ ତ ହତାଶ ଲାଗିବ ଆଉ ବୁଲିବ। କୁଆଡେ ନା ଯିବ କୁଆଡେ ଆଉ ପୁରୀ ଗଲେ ତ ଟ୍ରେନ ରେ ଯାଉଥିବ ନା।
ଅ ପୁରୀ ତ ଯୋଉ ଏଇ ତ ହଁ ପୁରୀ ମୁଁ ଟ୍ରେନରେ ଯାଇଥିଲି ମୁଁ ମୁଁ ଏଇ ଆଙ୍କରି ସହିତ ତ ଏଇ ଥରେ ଯାଇଛି ଏ ଆଙ୍କ ସାଙ୍ଗ ସବୁ ଯାଇଥିଲେ ବୋଲି। ତାଙ୍କ ସ୍ତ୍ରୀ ସବୁ ତାଙ୍କ ଫ୍ୟାମିଲି ନେଇ ସମସ୍ତେ ଯାଇଥିଲେ। ସେଇଥିରେ ଟ୍ରେନରେ ବି ଏ ଟ୍ରେନ ରେ ବି ଦେଇ ବିଶ୍ଵାସ କରନି ମୋ ମୁଣ୍ଡ ଟ୍ରେନ ହିଁ ମୋ ମୁଣ୍ଡ କଣ ହଉଥିଲା ପୁରୀରେ ପହଞ୍ଚିଲା ବେଳ
ହେ ଆଉ ତାହେଲେ କୁଆଡେ ଯାନା ଘର ଜ ଜଗିକି ରୁହ ସମସ୍ତେ ଯାଆନ୍ତୁ।
ମୁଁ କୁଆଡେ ଯାଉଛିି ମୁଁ କହିମି ମୁଁ କୁଆଡେ ଯିବିନି ଏ ପାଖ ଆଖ ପୂଜା ମେଳା ହେଲେ ଯାଉଛି ନ ତ ବାନ୍ତି ତ ହଉଛି ଗଲା ବେଳୁ ତ ବୁଲି ହିଁ ପାରିବୁନୁ।
କିଛି ତ ଖାଇ ହବନି ସୁଧା ଖାଇକି ଗଲେ ବାନ୍ତି ଖାଇକି ଆସ ସିଲେ ବିି ବାନ୍ତି ହବ।
ନ ଖାଇଲେ ବି ଦେଇ ପେଟ ମୋଡିକି କଣ ଗାଡିରେ ବସିବି କି ନାଇଁ ଖାଲି ବାନ ବାନ୍ତି ହିଁ କରିବି। ନ ଖାଇଲେ ବି ମୁଁ ଖାଲି ପାଣି ବାନ୍ତି କରିବି।
ହଁ ଆରା ଗ୍ୟାସ ହେଇଯାଉଛି ପେଟ। ଆଉ କଁ କରିବ ହଁ। ଆଉ ବାପା ବୋଉ ସବୁ ଶୋଇଛନ୍ତି ନା ଉଠିଲେଣି?
ବାପା ଏଇ ଗାଈଗୁରା ବାହାରେ ଥିଲେ ଆଣିିକି ଗୁହାଳେ ପୁରଉଥିଲେ ବାନ୍ଧୁଥିଲେ ବୋଉ ଏଇ ଜାଳ ଦି ଆଣି ରଖୁଛନ୍ତି ଏଇଖିନା ଚୁଲିରେ ଗୋଟେ ଗୋଟେ କରିଦଉ
ହଁ ହଁ ହଁ ନା ଭାତ ଫାତ ରୋଷେଇ କି ରୁଟି ଅଧିକ କରିଦଉଥିବ ତରକାରୀ ଚୁଲି ଲାଗିଲେ ସବୁ କରିହବ।
ଚୁଲିରେ ହିଁ କରିଦଉଛି ମୁଁ ଦେଇ ଚୁଲିରେ ହିଁ ବସେଇକି କରିଦଉଛି। ହଁ କାଠ ତ ମେନ କାଠ ପୋଡ଼ି
ହଁ ଅଛି ହଁ ଆମର ତ ସେପଟେ ନଈକୂଳା ପ ଟେ କାଠ ଅଧିକା ଆମର ଭା-ଭାଉଜ ସିନା ରୋଷେଇ କରୁନାହାନ୍ତି ଆମର କଣ କମ ଜାଳ କି।
ସେଇଆ ମୁଁ ନା ମୁଁ ବୋଉଙ୍କୁ କୁହେ ନେଇ ଆସ ଦେଇ ରାତିରେ ବି ରୁଟି ଫୁଟି ବି କ
ହଁ ହଁ ହଁ ଆ ଚୁ ଏ ଚୁ ଚୁଲି ସୁବିଧା ଅଛି ଜାଳ ସୁବିଧା ଅଛି ରୋଷେଇ କାଇଁ କରିବନି ଗ୍ୟାସ ରେ କଣ ଖାଲି ଟାରେ କରିବ ଗ୍ୟାସରେ କଣ ଗରମ ହଉନି କି। ଗ୍ୟାସ୍ ତ ବେଶୀ ଗରମ ହବ ଆଡେ ମିଳିଲାନି ମଝିରେ।
ନା ବା ମିଳିଲାନି ଯୋଉ ହଇରାଣ ଉଁ ଚାରି ପାଞ୍ଚ ଦିନ ଗ୍ୟାସ୍। ହେଲାନି ଚାହା ବି ଟିକେ କରିବାକୁ ଯାହା ହେଲେ ସକାଳୁ ଚାହା ପିଇବେ ଉଠିଲେ ବାପା ଆଗେ। ଚୁ ହୁଁ ହୁଁ ହୁଁ ହୁଁ ଚୁଲିରେ ହେଇକି ଯୋଉ ଗରମ ହୁଁ।
ଆମର ଖାଲି ଭାତ ଟା ଚୁଲିରେ କରୁଛୁ ବାହାରେ ତ ଚୁଲି। ଆଉ ଖାଲି ଭାତ ଟା କରୁଛୁ ଗ୍ୟାସ ରେ ଆଉ ସବୁ ହଉଛି ଆମ ସାନ ବୋହୂ ଯିଏ ସେ ଚୁଲି ରେ ରୋଷେଇ କରିବାକୁ ଭଲ ପାଆନ୍ତି ଆଗେ ଏଇନା ସେ କହୁଛନ୍ତି ଚୁଲି ପାଖ କୁ ମୁଁ ଯିବିନି ସିଏ ତାର ଯାହା କରିବେ ଗ୍ୟାସ ରେ ମୁଁ ଖାଲି ଭା ତଟା ବସେଇ ଦଉଛି ଆମେ ବୋଉ ଜାଳି ଦଉଛନ୍ତି ସେ ଭାତଟା ହେଇଯାଉଛି ଆଉ ନହେଲେ ସକା ରୁଟି ଫୁଟି ସବୁ ହବ ଗ୍ୟାସରେ ଖରାବେଳେ ହବ ରାତିରେ ବି ହବ। ମୋ ପୁଅ କାଲି କହୁଛି ମାମା ତୁ ରା ରେ ରୁଟି କରୁନୁ ଗ୍ୟାସ ରେ ରୁଟି ଭଲ ନୁହ ସେକୁଛୁ ଯୋଉରା ଦେଖେଇକି ସେଗୁରା କେମିକାଲ ମିଶୁଚି ତୁ ଚୁଲିରେ କରୁନୁ ରୁଟି ମୁଁ କହିଲି ମୁଁ କରନ୍ତି ଯେ ମା ଦି ପା ଶୀଘ୍ର ଲିପି ଦଉଛନ୍ତି ଖାଲି କେମିତି ଭାତ ହେଇସାରିବ ସେ ଲିପି ଦେବେ। ଆଉ ମୁଁ କରୁନି ସେ
ନା ମୁଁ ଏଇ ଦି ଦିନ ହେଲାଣି ହିଁ ବି ଚୁଲି ରେ ବୋଉ ଖାଲି କହୁଛନ୍ତି ଭାତ ବସେଇଦେ ଗରମ ଯୋଉ ହଉଛି। ନା ବସି ହଉନି ଏଇ ଯୋଉ ଥଣ୍ଡା ପଡିଯାଉଛି ବର୍ଷା ହଉଛି। ସେଇ ଟାଇମ ରେ ପ୍ରାୟ କରିଦଉଛି ରା
ଏଇ ତିନି ଦିନି ହେଲା ଗରମ ହଉଛି ମଝିରେ ଆଠ ଦିନ ଖଣ୍ଡେ ଭଲ ଥଣ୍ଡା ପାଗ କଲା ର ପରଠୁ ଶେଷ ରଜ ତ ମେଘ ହେଲା ସେଇ ଦିନଠୁ ତ ଭଲ ଥଣ୍ଡା ପାଗ ଦଉଥିଲା ଏଇ ତିନି ଦିନ ହେଲା ମେ ବର୍ଷା ହଁ ପା ଖରା ପହ ଦିନ ଖରା ହେଇଥିଲା କାଲି ଆଜି ଆଜି ଟିକେ କମ୍ କାଉଁଳେଇ ଦେଇ ଚିକେନ୍
ଆଉ ଦେ-ଦେଇଙ୍କ କତିିକି ଫୋନ କରିଦେଲେ ନା କରି ନାହାନ୍ତି।
ନା ନା କରିନୁ ମୁଁ ବା ତାଙ୍କ ପାଖକୁ କାଲି ଫୋନ କଲାବବେଳକୁ ସେ ଉଠେଇ ଲେନି ସିଏ ମୋତେ ଫୋନ କରିଥିଲେ ମୁଁ ଉଠେଇ ନଥିଲି ଚା-ଚାର୍ଜ ବସେଇ ଦେଇଥିଲି ରୁଟି କର ଆସୁନି ସନ୍ଧ୍ୟାବେଳେ ଆଉ ସନ୍ଧ୍ୟାବେଳେ ବି ମୋର ଭାଗବତ ବୁଲିବି ତାପରେ ସନ୍ଧ୍ୟା ସେ ଅ ଅଧଘଣ୍ଟେ ଉପରେ ପଳେଇବ। ଆଉ ବାହାଦେଇକି ୟାକୁ ଝିଅ ଖାଇବାକୁ ଦେମି ପୁଅକୁ ଦେମି ତା ବାବା ଯିବେ। ଏମିତି ହେଇକି ତାପରେ ରୋଷେଇ ଫୋଷେଇ କରିସାରଲା ବେଳକୁ ଏଇ ଯଉ ତାସ ଖେଳଆକୁ ପିଶାଶୁ ଜଣେ ଅଛନ୍ତି ଆ ଆସିଚନ୍ତି ଆମ ଘରକୁ ରଜ ଦିନରୁ ସିଏ ଭାରି ତାସ ଖେଳ ପ୍ରିୟ ସିଏ ଖାଲି ତାସ ନ ଖେଳିଲେ ଉଁ ତାଙ୍କ ମୁଣ୍ଡ ଖରାପ ହୁ ମୋ ଝିଅ ତ ତାର ବେଡରେ ବସିଛି ସେ ତା କତିରେ ଆସିକି ଆଉ ଜଣେ ଦିଅର ହବ ଏଇ ଖଞ୍ଜାରେ ସିଏ ଆସୁଛନ୍ତି ଚାରି ଜଣିଆ ଆମେ ଖେଳୁଛୁ।
ଝିଅଙ୍କୁ ଦାଉଆ ଫେକୁ କି ବାରଣ୍ଡାକୁ
ନା ନା ସେ ଆଉ ବସିବ କେମତି ତ ଖଟରେ ବସିଛି ପଦାରେ ଚେୟାରରେ ବସିବ ଗୋଟେ ଚେୟାର ହଁ ହଁ ହଁ ହଁ ଦିଟା ଚେୟାର ଆଉ ଦରକାର ଗୋଟେ ଗୋଟେ ଚେୟାରରେ ବସିବ ଗୋଟେ ଚେୟାରରେ ଗୋଡ଼ଟା ଲମ୍ବେଇବ ପୁଣି ଗଟେ ତକିଆ ଦିଆ ହଉଛି ନା ଗୋ ସବୁବେଳେ ଗୋଡଟା ତଳେ ସିଏ ପାରିପାରିବନି ହଁ। ନା ସେ ପୁରା ଜଙ୍ଘପା ଜଙ୍ଘ ଅଧା ପର୍ଯ୍ୟନ୍ତ ହେଇଯାଇଛି ତାର। ସେରା ଲୁଜ ହେଇଗଲାଣି ସୁ ତା ଜଙ୍ଗଟା ସବୁବେଳେ ଉଠୁଛି ତା ତଳେ ଦିଖଣ୍ଡ ଦି ନାଁ ଚୁ-ଚୁନା ନୁହଁ ପୁରା ଦି ଖଣ୍ଡ ଫାଟି ଯାଇଥିଲା ପୁରା। ଚୁନା ତଥାପି ଟିକି ହାଡଟିଏ ଟିକି ହାଡଟେ ଖସି ଯାଇଥିଲା ସୁଧା କହୁଥିଲା ଖଣ୍ଡେ ଟିକିଏ ହାଡ ମୋର ଖସି ଯାଇଛି ଫଟୋରେ ଜଣା ପଡୁଛି ଯୋଉ ଏକ୍ସରେ ହେଇଛି ଯୋଉ। ଆଉ ଦି ଖଣ୍ଡ ହେଇଯାଇଥିଲା ସେ ତ କ୍ଲାପ ପଶିଛି ନଟ ଦ ଦିଆହଇଛି ସବୁ ଫଟୋରେ କ୍ଲିୟର ଆସୁଛି ତ।
ହଁ ହଁ। ଚୁନା ହେଇ ଯାଇଥିଲେ ଭାରି ଅସୁବିଧା ହେଇଥାନ୍ତା ଖଣ୍ଡ ହେଇଗଲା ଟିକେ ରକ୍ଷା।
ହଁ ଚୁନା ହେଇଥିଲେ ତାକୁ ଯୋଡିଥାନ୍ତେ କେମତି?
ସେଇ ରଡ ବସିଥାନ୍ତା ଇଏ ହେଇଥାନ୍ତା ଏଇନା ରହିଥାନ୍ତା ବୋଉଙ୍କର ହେଇ ହେଇନଥିଲା କି ହେଇ
ହଁ ହଁ ତାଙ୍କତ ଟିଅଲ ପାଖରେ ହଁ ଟିଅଲ ପାଖୁରୁ ତ
ଫାଟିଥିଲା ବୋଲି ହଁ ରକ୍ଷା ସେ କ୍ଲିପ ଲାଗିଥିଲା ବାମ ଲାଗିଲା ଏବେ ଭଲ। ବୋଉଙ୍କର ବି ସେଇ ରଡ ଖୋଲିଦେଲେଣି ଯୋଉ କ୍ଲାମ୍ପ
ହଁ ଆର ପ ଆର ବର୍ଷେ ଦେଢ ବର୍ଷରେ ଖୋଲା ହବନି କି। ଆର ପୁଣି ଥରେ ଖୋଲା ହବ। ପୁଣି ଅପରେସନ ହବ। ଏ ବର୍ଷ ଗଲେ ଆର ବର୍ଷକୁ ପୁଣି ହବ। କଅଁ ହବ ଯୋଡି ହେଇଯାଏ। ଯୋଉ ମେଡ଼ିସିନ ଉରା ଲେଖିଛନ୍ତି ଖାଉଛି, ଯୋଡ଼ି ହେଇଯିବ।
ହଁ ଅଁ।
ଶଙ୍ଖଚିଲା ଯାତ୍ରା କୁ ଆସୁଥିବ। ଏଇ ଯୋଉ ମେଳା ବୁଲିବା ପାଇଁ।
ହଁ ହଁ ହୁଁ ଶଙ୍ଖଚିଲା ତ ଆମର ଏଡୁ ପାଖ। ହଁ ମୁଁ ଏଇ ବର୍ଷ ଇ ଏଁ ହଁ। ଆଉ କୁମୁନି ଦେଇ ତୁଇଁକିଲି ଫୁଇଁକିଲି ପାଖକୁ କଲ୍ କରିଚନ୍ତି ନା ନାଇ କଲ୍ କରୁନାଆନ୍ତି?
ହଁ ସେ କରୁଚନ୍ତି ଦି ତିନି ଦିନ ହେଲା ଆଉ ତାଙ୍କ ସାର କଥା ହେଇପାରୁନି ଟିଉନ ସାଙ୍ଗରେ ମୁଁ କଥାହୁଏ, କାଲି ସେମତି ତାସ ଖେଳୁଥୁନୁ ଫୋନ କ କଲେ, କଇଲା ତୁ ଏଇନା ହଉଚି ଆଉ ପଚାରୁନୁ ଆଉ ମୁଁ କହି କଏ ନାଁଲୋ ପଚାରୁନି ମତେ ଟାଇମ ନାହିଁ। ସଖାଳ ଓଳିଟାଙ୍କ କାମ ଘର କାମ, ତାସାଙ୍ଗରେ ଏଇ ଛୁଆ ଧନ୍ଦା ଆଉ ସବୁ କଲା ଅଳୁକୁ ଭାରି ବାରଟା ପର୍ଯ୍ୟନ୍ତ ଟାଇମ ନାହିଁ ଜମା। ଫାଙ୍କା ଆଛିକି ସକାଳ ରୋଷେଇ ସରିବ ଖରାବେଳ ରୋଷେଇ ପୁଣି ସେଇଠୁ ଆରମ୍ଭ ହବ। ମାନେ ସେଇଠୁ ଚାଲିବ ଆଉ ବନ୍ଦ ନାହିଁ। ଆ ବନ୍ଦ କରିକି ଆମେ ବସିବୁନୁ। ଯେ ପ ସକାଳ ସଇଲା ଖାଇନାହାନ୍ତି ପୁଣି ଖରାବେଳ ଖାଇଲା ବେଳୁ ହେକ ଏକାଥରେ କରିଦିଉଁ ସବୁ ତାପଛକୁ ତାପଛ। ଆଉ ତାପରେ ସଫାସଫି ହବ ଘର ଘର ସଫା କରେ, ଲୁଗାପଟା ସଫା, ଡେଲି ତ ସଫା ସଫା ଆଗେ ପଛରେ ଯାଇକି ଯାହା।
ସବୁଦିନ ତ ଏ ସକଇ ଛୁଆଙ୍କର ସଫା କଲା ଓଳୁକୁ କମ ଇଏ ନା। ସବ ପୁଦିନ ଆମର ଏପଟେ ଦେଇ ନଈ ପାଣି ନଈ ପାଣି ବୋଲି ଟିବଲ ଯେତେ ଧୋଇ ହବ ସେତେ ଥଣ୍ଡା ମାନେ ଧରୁ
ନା ନା ଆମର ଏଠି ଟ୍ୟାପ ରେ ସବୁବେଳେ ପାଣି ଆସୁଚି। ଆମର ଘରକୁ ନେଇ ଆସୁଚୁ ପାଣି। ଆଉ ଆମ ପିଣ୍ଢା ତଳେ ଗୋଟେ ଟ୍ୟାପ ତାର ଚବିଶ ଘଣ୍ଟା କଣ ପାଣି ଆସିବ। ତଳୁଆ ଟ୍ୟାପ ବୋଲି ପାଣିର କିଛି ଅସୁବି ଧାନାଇଁ ଏଠି। ତମେ ଏତେ କଳ ମାଡୁଚ ଏତେ ପାଣି ବାହାରୁନେଇଁ ଆମର ତ ଏଠି କିଛି ନାଇଁ ହେଠି କଳ ନାହିଁ ହେଠି ଟ୍ୟାପେ। ଆଉ ସବୁବେଳେ
ବଜାର ପଟ ଏଠୁ ଏଉଠୁ ଶଙ୍ଖଚିଲା ଗଲେ ସବୁ ସେପଟ ସାଇଟ ପାଣି ଦୋ ଉଚନ୍ତି ନାଁ। ଆମ ଏପଟୁ କିନ୍ତୁ ବୋରିଙ୍ଗ ପାଣି ହିଁ ଆସିନି।
ତମ ଆଡେ କଣ ଟ୍ୟାପ ପାଣି ଯାଇନି କି?
ନା କାଇଁ ଦୋଉନାଆନ୍ତି। ମଝିରେ ନା ଆସିନି ଆମର। ଏଇଠି ଗୋଟେ ହେଇଚି ପାଣି ଟାଙ୍କି ଯେ ନଈ ପାଖରେ ଝୋଇ ଯୋଉଟା ହେଇଚି ସେଟା ବିଲକୁ ମାନେ ଯିଏ ଯାଇଚି। ଆଉ ଆମ ଏଇ ଯୋଉ ଆର ଟ୍ୟାପ ପାଇପ ବସ ସେଇଚନ୍ତି କିନ୍ତୁ ଦୋଉନାହାନ୍ତି କେହିଁ। ବୋଉ କଇଲେ ଏଇଥରକ ଆସନ୍ତୁ ଭାଇ କହିବି। ଆଉ
ହଁ ଆମ ଗାଁରେ କିନ୍ତୁ ଲା ପାଣି ଦୋଉଥିବ ଲାଇନ ଗଲା ତ ପାଣି ବନ୍ଦ। ସେ ହଇରାଣ ହୋଉନାହାନ୍ତିକି। ଆଲ ଆଲୋ ଫଟୋ
ହୁଁ।
କଟିଗଲା କଣ